ହ୍ୟାଲୋ।
ହୁଁ ତୁ
ଶୁଣା ଯାଉଛି?
ହଁ ହଁ ଶୁଣାଯାଉଛି କୁହ।
ତମ ବଏସ୍ ମତେ ଜରସେ ଶୁଣା ଯାଉନି କିଛି
ହ୍ୟାଲୋ ଶୁଵିଲା।
ହଁ ହଁ ହଁ।
ହଁ କୁହ।
କଣ କରୁଛ?
ଏଇ ବସିିଚି ମେହେନ୍ତି ଲଗେଇବି ବୋଲି।
ଆଉ ଆପଣଙ୍କ ଦିନ ଆଜି କିପରି କଟିଲା?
ହଁ ସେମିତି ଭଲ ମନ୍ଦ ହଉ। ଦିନ ଆଜି ଭଲରେ କଟିନି ଖାଲି ସୋଦା ଖାଇକି ଆଜି ଆଜି ଯାଇଛି।
କଣ ପାଇଁ ଘରେ ଗାଳି
ଏମତି ଘରେ ଆଉ ହଁ।
ଓ। କିଛି ଭୁଲ କରିଥିଲେ ବୋଧେ?
ହଁ ସିଏ ଟିକେ ସେଇ ଗୋଟେ କାମଟା କରିନଥିଲ ତ ସେଥିପାଇଁ ଆଉ।
ଓହୋ ଆଉ କଣ ଖାଇଥିଲ?
ହୁଁ ଗୁପ୍ ଚୁପ୍।
ଗୁପଚୁପ ଖାଇଥିଲେ? ମୁଁ କିଛି ଖାଇନି ଏବେ ଟିକେ ବାହାରକୁ ଯିବି ଖାଇବି ଆଉ।
ଆଛା ଆଛା ଆଉ କଣ କରୁଛ?
କଣକହିଲେ?
ମୁଁ କହିଲି କଣ କରୁଛ?
କିଛି ନାହିଁ ବସିଛି।
ଆଛା।
ଆଉ ଆପଣ ଆଜି କଣ କଣ କରିଥିଲେ ଦିନ ସାରା ସକାଳୁ କଣ କରିଛନ୍ତିି କଣ ଯଣଉନାହାନ୍ତି।
ମୁଁ ଆଉ କିଛି କାମ ଦାମ ସାରିକି ତ ବସଛି ଆଉ। କାଲି ପାଇଁ ମୋମ୍ ଗୋଟେ ଟାସ୍କ ଦେଇଛନ୍ତି ତାକୁ ମୁଁ କରିନି। କେତେବେଳେ ପଢ଼ିବି ଭାବୁଛି ଆଉ।
ଆପଣଙ୍କ କୋଉଠି ଯାଉଛନ୍ତି କ୍ଲାସ ହେରିକା କି?
ହଁ ସିଏ ଗୋଟେ ଯାଉଛି କୋର୍ସ ଟା କରିବା ପାଇଁ ତ। ବରଦା ମେଡିସିନ କୁ ନାଇ ସବୁ ଫ୍ରି। କିଛି ପଇସା ନେଉନାହାନ୍ତି।
ଓ କଣ କେ କେତେ ମାସ ଲାଗୁଛି ନା କଣ କେମିତି କଣ ହଉଛି?
ତାଙ୍କର ଫାଷ୍ଟ ତମେ ଯାଇକି ସେଠ ଟିକେ କଥା ହବ ନିଜର ଡକ୍ୟୁମେଣ୍ଟ ହେରୀକା ସମିଟ କରିବ ତାପରେ ତାଙ୍କର ଫାଷ୍ଟ ରହିବ କି ତେଇଶ ଦିନ ମୋଟେ ଫାଉଣ୍ଡେସନ କୁ। ପ୍ରି ଫାଉଣ୍ଡସନ ତିନିଦିନ ତାପ ଫାଉଣ୍ଡସନ କରିବାନି। ତ ତାଭିତରେ ସେ ତମେ ରାତିରୁ ଦିନ କରିଛି ତାହାଲେ ମୋର ଯଦି ନ ନେଇ ଇ ଯାହାବି ଗଣ୍ଡଗୋଳ ନିଜେ ତୋହର କରିବୁ। ତା ପରେ ଆକୃତି ହବନା ମୁଁ ତମର ସେମ୍ ସିମ୍ ସବୁ ତପରେ ସେମାନେ ବୁଝେଇବେ।
ହ
ସ୍ପୋକେନ୍ ଇଂଲିଶ କ୍ଲାସ୍ ବି ରୋଲ୍।
ଆଚ୍ଛା।
ଓମ କପୁଟର ବି ପ କରଚ। ଇଣ୍ଟରବୁ ରେ କେମତି ଫେସ୍ କରିବ ସବୁ ସେ ସବୁ ଶିଖେଇ ଥିଲେ। ତାପରେ ତାଙ୍କର ଗୋଟ ସ୍କିଲିଂ କୋଷ ରହୁଛି ସେ ସ୍କିଲିଙ୍ଗ କୋର୍ସ୍ ରେ ତାଙ୍କର ଏଡଭାନ୍ସ ସି ଜେତିକ ସିଖେଇବେ ଆଉ ସେଇଟା ମୁଁ ଏବେ କରୁଛି। ଯାଉଛି ଆଉ ସେ ଗଲେ ଦି ତିନ ଦିନି ହବ ବୋଲି କହିଛନ୍ତି ଆଉ।
କଣ କେତେ ଟାଇମ ଲାଗୁଛି କଣ କେମତି?
ମକ୍ସିମମ୍ ଥ୍ରୀ ଟୁ ଫୋର ଆୱାର୍ସ ସେଠୀ ଦବାକୁ ପଡୁଛି।
ଆଚ୍ଛା।
ହୁଁ।
କେତେ ପିଲା ଯାଉଛନ୍ତି?
ହଁ ଆସୁଛନ୍ତି ଅଲଗା ବ୍ୟାଚ ରେ ଆସଛନ୍ତି ପନ୍ଦର କୋଡ଼ିଏଟା ପିଲା ଆମର ପାଞ୍ଚଛଟା ପିଲା ଆଉ ସିଲିଙ୍ଗ ଯେତେବେଳେ ନ ରହିକି ସେମାନେ ଜବ ସବୁ ଗଲେ ତ। ମୁଭି ହେଲେ ତ ସେଥିପାଇଁ ପାଞ୍ଚଛଟା ପିଲା ଏବେ ଆସୁଛନ୍ତି ଆଉ। ଆଉ କାହାର ଟିକେ ପ୍ରୋବ୍ଲେ ଅଛି ଏମିତି ସାତଟା ପିଲା ଆମେ ଟୋଟାଲି ଆମେ ଅଛୁ ଆଉ।
ଆଛା ସେଠି ଆପଣଙ୍କ ଚାକିର ହାରିକା ସବୁ ଦଉଛନ୍ତି।
ହୁଁ ହୁଁ ନିଜର କ୍ୱାଲିଫିକେଶନ ଅନୁସାରେ ଆମେ ଚାକିରି ନେବେ ଆଉ ଆମର ଆଉ।
ଆଛା ତମକୁ ଯୋଉ ସେକ୍ଟର ଇଛା ସେଇଥିରେ ଦଉଛନ୍ତି ନା ତାଙ୍କ ଇ ଛା ଯଉଠି ଦଉଛନ୍ତି?
ତମ ହିସାବରେ ତମେ ଯୋଉଟା କହିବ ନହେଲେ ସେ ତାଙ୍କ ହିସାବରେ ଯୋଉଟା ଦେବେ ତମକୁ ସେତିରେ ରହିବ।
ଆଛା।
ହୁଁ। ତମେ ତମର ଜଣାଇବାର ଅଛି ମୋ ଏଇ ସପ୍ତାହ ରହିବାର ଅଛି। ମୋ ଏଇ କାମର ପାଇଁ ଇଣ୍ଟ୍ରେଷ୍ଟ୍ ଅଛି। ତମେ ତାଙ୍କୁ ଜଣେଇ ତାଙ୍କୁ ଅଛି, ମୁଁ ଏପନ୍ତ ଜଣେଇ ନେଇ କିଛି ମୋ ମୁଣ୍ଡରେ ଏଇନା କିଛି ନାହିଁ। ହଉ ସରିଲା ପରେ ଦେଖିବା ଆଉ କଣ ଟେ ଭାବିକି କହିବା ଆଉ ତାଙ୍କ ଭଲରେ କଥା ହେଇକି କଉଟା କଲେ କଣ ହବ। ଭଲ କି ଖରାପ ସବୁ ବୁଝିକି କରିବାର ମାନେ ଇଏ କରିବାକୁ ପଡ଼ିବ ଆଉ। ଏଇଲେ କାଇଁ ଏକ୍ସଲଟା ଲାଗଚି ସରୁ।
ମ୍ୟାାମ ଆଉ ସାର୍ ମାନେ ବି ବହୁତ ଭଲ। ପଢାପଢି ଠିକ ଚା ଚାଲିଛି ଆଉ। ଏମିତି ତ ଘରେ ବସିବା ଅପେକ୍ଷା ସହେଠିକି ଯାଇକି, କିଛି ଗୋଟେ ଶିଖୁଚୁ ଆମେ।
ହ ଧର ଆପଣ ଚାକିରୀ କଲେ ଧର ସେଠି କିଛି ଅସୁବିଧା ହେଲେ ସେ ବୁଝିବେ।
ହଁ ବୁଝିବେ। ୱାନ୍ ଇୟର ପର୍ଯ୍ୟନ୍ତ ତ ତମର ଯାହା ଅସୁବିଧା ସେମାନେ ବୁଝିବେ।
ଓହୋ।
ହୁଁ।
ତାପରେ ସେଠି ତାର ଅଛି। ତମେ ଛାଡ଼ିଦେଲ ତମକୁ ସୁଇଟେବୁଲ ନହଲା। ତାପରେ ସେ ତମକୁ ଦେବେ ଆଉ ଥରେ ଚା କିରି।
ନା। କେତେ ଦେବି।
ଓ ଆପଣ କଣ ଖାଇଛନ୍ତି ଆଜି।
ଗୁପଚୁପ ଖାଇଥିଲି ବା।
ଓହୋ। ଆଉ କୁଆଡେ ବୁଲିବାକୁ ଯାଇନାହାଁନ୍ତି।
ନାଇଁ ଏମତି ଯାଇଥିଲି ଟିକେ କାମରେ, ଜିନିଷ ଟିକେ ଆଣିବା ପାଇଁ ନେଇକି ଆସିଲି ଆଉ। ଏବେ ତାର ମେହେନ୍ଦି କରିବି, ତାର କାଲି ବର୍ଥଡେ ଅଛି ତ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ମାମା ସିଲେଇ କରୁଚି, ମୁଁ ଏଠି ବଇଛି ବାପା ଦୋକାନ ମୁଏଠି କଥା ଥା ହେଉଚି ତମ ସହିତ ଆଉ।
ଆଉ ସମସ୍ତେ ଭଲ ଅଛନ୍ତି।
ହଁ ସେମତି।
ଆଉ ମୁଁ କଣ ମଝିରେ ଶୁଣୁଥିଲି ଆପଣ କେକ୍ କୁଁ କରୁଥିଲେ। ହଁ
ହଁ ଯାଉଥିଲି ଏମିତି ଗଲି କେତେ ବର୍ଷ ଦି ବର୍ଷ ଯାଉଥିଲି। ଦି ବର୍ଷ ହବ ଯାଉଥିଲି ତାପରେ ଛାଡିଦେଲି ଆଉ ଦିବର୍ଷ ହବା ଦିଦିନ ବାକି ଥିଲା ଛାଡିଦେଲି।
ହ ଓହ।
ହୁଁ କେକ ବି ଠିକସେ ମାଆତ ଶିଖିନି। ତ ଅଳ୍ପ ଅଳ୍ପ ଯାହାବି ଶିଖିଛିଆଉ। ଆଇସିଂ ଟା ମୁଁ ବି ଠିକସେ ହେଇନି ସେଟା ଟିକେ ଶିଖିଥାନ୍ତି ଛାଡି ଦେଲିତ
ଆଛା ଫଣ୍ଡ୍ରିଙ୍ଗ କାମ ଶିଖିଛ
ହୁଁ ଫଣ୍ଡ୍ରିନ କାମ କରୁଥିଲି ମୁଁ ଶିଖିଛି ଯେ ମାନେ ବଡ ବଡ ଜିନିଷ କରିପାରିବିନି ଛୋଟ ଛୋଟ ଜିନିଷ କରିଦେବି।
ହ
ମାନେ ଯୋଉ ମାନେ ପୁଅ ଝିଅ ଏଡା ସବୁ ଠିକ ସେ ଆସେନି। କିନ୍ତୁ ଉ ଆଉ ଜା ଛୋଟ ଛୋଟ ଜିନିଷ ସେରା ସବୁ କରେ।
ହ।
ଶିଖେଇ ଦିଅନ୍ତି ମୁ କରେ ଆଉ।
କଣ କେତେ ପିଲା ଯାଉଥିଲେ ସେଇଠିକି କଣ କେମିତି କି ସୁବିଧା?
ସେମିତି ଦି ତିନି ଟା। ଆସୁଥିଲେ ଆଉ ଗୋଟେ ଦିଦି ଟେ ଆଉ ମୋରି ସାଙ୍ଗର ମୋରି ବ୍ୟାଚ ର ଗୋଟେ ଝିଅଟେ ଯାଉଥିଲା। ଆଉ ଆମେ ମିସିକି ଯାଉଥିଲୁ ଆଉ।
ଏବେ ଯାଉଛି କିନ୍ତୁ ମୁଁ ଆଉ ଯାଉନି ଆଉ ନାଇ ପଇସା ଦେଇକି ନୁହେ ଫ୍ରିରେ।
ଓହୋ କେତେ ଟାଇମ ଦେବାକୁ ପଡିବ?
ମୁଁ ପାଟ ଟାଇମ ଯାଉଥିଲି ଓନଲି ଇଭିନିଙ୍ଗ ରେ ଖାଲି ଯାଉଥିଲି ମୁଁ।
ଓହୋ।
ଯୋଉ ତମେ ଯାଇପାରିବ ଯଦି ତମର ଟାଇମ ଅଛି ମୋ ପାଖରେ ଟାଇମ ନଥିଲା ମୁଁ କଲେଜ ଯାଉଥିଲି।
ତ କଲେଜ ସରିବାକୁ ଏଟା ବି ଆଉ ଗଲିନି। ଇଁ ଦିଟା ଜାଗା କୁ ବନ୍ଦ ହେଇକି ପଡ଼ିଛି ଆଉ କଣ ଘରେ ବସି ବୋର ହବ କଥା ଆଉ।
ଆପଣ ତ ଯାହା ହଉ ଗୋଟେ ଯାଉଛନ୍ତି ଗୋଟେ ଶିଖୁଛନ୍ତି ଏବେ ବି।
ହଁ ସେ ଯାହା ବି ଥିଲା ଏମିତି ପାର୍ଟ ଟାଇମ୍ ରେ ବି ଯେତିକି କାମ ବି ଆଉଥିଲା ଖୁସି ଲାଗୁଥିଲା ଆଉ ସେ ତ ନାହିଁ ଆଉ କଣ। ହଁ।
ଓ ଓ ହଉ ଆଗକୁ କଣ ମିଳିଲେ କରିବେ ଆଉ।
ହଉ ଦେଖିବା କଣ ହଉଚି ଆଉ।
ଆଉ ଏବେ କଣ କରୁଛନ୍ତି ଘରେ?
ବସିଚି ଏଇଠି ଗୋଟେ ମେହେନ୍ଦି ଲଗଉଚି ତାର କାଲି ବାଡେ ତ। ସେ ବସିକି କହୁଚି ଆସେ ଲଗେଇବୁ ଆସ ଲାଗେଇବୁ। ନାଇ ମ ପଢ଼ିବିନି ମୁଁ।
ଆଉ ପଢିବେନି।
ନା।
କାହିଁକି?
ଇଚ୍ଛା ନାହିଁ।
ଇଚ୍ଛା ନାହିଁ।
ପି ଜି କରିବାକୁ ଇଚ୍ଛା ନାହିଁ କି ବି ଇ ଡି କରିବାକୁ ଇଚ୍ଛା ନାହିଁ ସେ ଲାଇନ୍ ରେ ବି ଯିବାର ନାହିଁ କାହିଁକି କରିବି ଅଯଥା।
ଓହୋ ଆ
କରିବିନି ହଁ।
ଆଉ କଉଠି ଚାକିରୀ ପାଆନ୍ତୁ ଆପଣ ବି ମୁଁ ତ ଆଗୁ। ଏମ୍ ବି ଏ କରିବାର ଥିଲା ଏଥର ପକେଇନି ଗୋଟେ ଚାକିରି ହେଇଯାଉ ଆଗ ପଇସା ପତ୍ର ଠିକ୍ ହେଲେ କରିବି ଆଉ। ଅ-ଆର ବର୍ଷ ଠୁ।
ଆଚ୍ଛା ତମେ ଏବେ କଣ ପାର୍ଟ ଟାଇମ୍ କରୁଚ ନା କିଛି କରୁନା।
ନାଇଁ କିଛି କରୁନି ମୁଁ ବି ତମ ଭଳିଆ ଗୋଟେ କେକ୍ ଶିଖି ମାନେ ଗୋଟେ ଜାଗାକୁ ଯାଉଛି କେକ୍ ଶିଖୁଛି। ଆଉ ଏମିତି ଆଉ ହଁ ହଁ। ଆ କ ମାନେ ଥୋଡା ବୋହତ ଶିଖିଛି ଆଉ ମାନେ ଅ କ ଅଧିକା ଶିଖିନି କିଛି ଟା ଶିଖିଛି।
ଆଚ୍ଛା ବିରୀୟାନୀ ଘରିକା ବଧେ କରୁଥିବ।
ହଁ କରୁଛି ଏ
ଆଚ୍ଛା ଆଚ୍ଛା।
ହଁ।
ଆଚ୍ଛା ଭଲ।
ଓ ଆପଣ ହଁ ଏମିତି ଘରେ ବସିବା ଅପେକ୍ଷା। ଟିକେ ଯାଉଛି ହେରି ଦି କ ଛି ସେଠି ତାପରେ ସେଠି ବି ଟିକେ ଟାଇମ ପଳଉଛି ଏମିତି ଘରେ ତ ବସିଲେ। ଆଜ୍ଞା।
ଆଜି ସେଠି କି ଯାଇନ?
ହଁ ଯାଇଥିଲି ସକାଳେ ଯାଇଥିଲି।
ଉଁ ସଣ୍ଡେ ବୋଲି ସକାଳୁ ନା।
ଖେଳ ଆଉ ନହେଲେ ଆଉ ସବୁଦିନଇନି ଯାଏ ଆଉ।
ଓହୋ ରବିବାର ଯଦି ଅଉ କାମ ଦି ଟାଇ ଯାାଉ ନା ଯାଲେ।
ହଁ ଅଧିକା କାମଥିଲେ ଦି ଟାଇମ ଯାଏ।
ହୁଁ ହୁଁ ଆଜି କଣ କେ ଥିଲା ଅର୍ଡର ନା କଣ? ଥିଲା ନା ଅଧିକ ଥିଲା କଣ ଥିଲା?
ସେମିତି ଏତେ ନଥିଲା ଅଳ୍ପ ଥିଲା ଆଉ। ପାଖାପାଖି ସେଇ ଛଅ ସାତରେ ଆଉ।
ଆଛା ଆଛା ତମର ଆଗ ବଡ କେ ଯାଉଛି ନାପ କେ ଯାଉଛି।
ହଉ ସମାନ ଦିଟା ଯାଉଛି ବଡ ଯାଉଛି ଛୋଟ ବି ଯାଉଛି ଆଜି ବି ବଡ ଗୋଟେ ଥିଲା ଚାରି କେଜି ଗୋଟେ ଥିଲା ଏମତି ଆଉ ହ କେଜି ଥିଲା ୱ କେଜି ଥିଲା ବି।
ତମେ ନିଜେ ସବୁ ବିକ କରିଛ ନା ତମେ ନେଇକି ଦଉଛ।
ସେ ଡେଲିଭରି ନାଇଁ ଟାର କେକ୍ ମାନେ ବଡ କେକ୍। ଆମେ ନେଇକି ଯାଉ।
ଆଛା ଭାଙ୍ଗି ଯିବ ବୋଲି ନା। ଆଉ ଛୋଟା ଡେଲିଭରି ବାଲା ନେଇଯାଆନ୍ତି। କମ ଯା ବେଳେ ବେଲେ ଦବା ପାଇଁ ପାଇଁ।
ହଁ। ଆଗରୁ ଯାଉଥିଲି ପ୍ରାୟ ଛୋଟ ପିକନିକ ବି ଏବେ ଆଉ ଯାଉନି।
କାର ଯ ନା ସ୍କୁଟର ଯାଅ?
ଏଇ ଛୋଟ କୋଇକ୍ ନେଇକ ଯେ କେ ସ୍କୁଟି ରେ ଆଉ ଯଦି ବଡ କୋଇକ୍ ଯିବ ଧର ଟାୟାର କେକ୍ ହେରା।
ହୁଁ ହୁଁ ହୁଁ ହ। ଣ ଏକାେ କରଡ।
ଯଦି ଟିକେ ଭାରି ବାଲା ଥିବ ତ ସେ ସେଂ କରିନଥା ସେଠ ନେଇକି କରୁ।
ଆଛା ଆଛା ମାନେ ପାଞ୍ଚ କେଜି ଉପରବୁ ନା ପାଞ୍ଚ କେଜି ତଳକୁ?
ପାଞ୍ଚ କେଜି ବି ଆସେ ଛ ଚାରି କେଜି ବି ଆସେ ଏମିତି ଆଉ। ହଁ।
ହାଏଷ୍ଟ କେତେ କେଜି ଯାଇଛି?
ଆଚି ପଞ୍ଚକେଜୀ ଯାଇଛିି।
ଆଛା ଆଛା ମୁଁ ଗୋଟେ ଶୁଣିଥିଲି ତମର ସପ୍ତକ ଯ ଗୋଟେ ଯାଇଥିଲା ବୋଲି।
ହଁ ଯାଇଥିଲା ତା ମଝିରେ ଗୋଟେ।
ଆଚ୍ଛା ହଉ ମୋର ଗୋଟେ କଲ୍ ଆସିଲାଣି ମୁଁ ଆପଣଙ୍କୁ ପଛରେ କଲ୍ କରଛି। ହୁଁ ହୁଁ।